ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚନ୍ତି?
ବର୍ଷା ହଉଛି ଜୋରେ ଆଉ କଣ କରିବା ବର୍ଷା ପାଗକୁ ଘରେ ଶୋଇଥିଲି ଉଠିକି ଆସୁଛି ବାହାରକୁ। ନେଟୱାର୍କ ପାଉନି।
ହୁଁ ହୁଁ ଆଉ ଖିଆ ପିଆ?
କଣ ଭଲ ସବୁ? ଖିଆ ପିଆ ହେଇନି ଏ ବର୍ଷା ହଉଛି ନା ଭୋକ ଲାଗୁନି। ସକାଳେ ଖାଇଥିଲୁ ଦଶଟା ସାଢେ ଦଶଟା ବେଳୁ। ସକାଳେ ଖାଇଥିଲୁ ତ ସାଢେ ଦଶଟା ହେଇଗଲା ତ ଆଜି ମୁଁ ବର୍ଷା ପାଇଁ ଲେଟରେ ଉଠିଲୁ ନା। ରବିବାର ଥିଲା ବୋଲି ପଖାଳଭାତ, ଆଳୁ, କଲରା ହଁ।
ହ୍ୟାଲୋ।
ଛୁଟି ବି ଛୁଆଙ୍କର ହଁ ଆଜି ଛୁଆଙ୍କର ବି ଛୁଟି ଅଛି ନା।
ଓ ହୋ ହଁ ଆଜି ରୋଷ
ଛୁଟି ଯେ ସେଇଥିପାଇଁ ଲେଟ୍ କରିକି ଖାଇଲେ ସକାଳେ ତ ସେଇ ଆଳୁ କଲରା ଭଜା ହେଇଥିଲା ଏବେ ହଉଛି ଆଳୁ, ବାଇଗଣ ଆଳୁ, ବାଇଗଣ, ବିଲାତି ଛୁଇଁ ଆଉ ଚିଙ୍ଗୁଡ଼ି ଶୁଖୁଆ ପକେଇ ତରକାରୀ ହେଇଛି ଆଳୁ ଭେଣ୍ଡି ଭଜା ହ ସକାଳେ ସେ ଭଜା କରିଥିଲି ଆଉ ଅଣ୍ଡା ଦିଟା ଏବେ ଆଣିଚନ୍ତି କରିନି କରିବି ବୋଲି ରଖିଦେଇଛି। ଭୋକ ତ ଲାଗିନି ହଉ ଏକାଥରେ ଗରମ ଗରମ କରିବା ଖାଇବା ଆଉ। ଆଉ ବର୍ଷା ସେପଟେ କେମିତି ହଉଛି?
ହଁ ଏପ ତ ବର୍ଷା ଜୋରେ ହଉଚି କାରଣ ହଉଛି ବର୍ଷା ଟିକେ ବି ଛାଡୁ଼ନି ଏବେ ବି ଝିପି ଝିପି ଟିକେ ହେଲାଣି। ପୁଣି ଷ୍ଟାର୍ଟିଂ ହେଇଗଲାଣି ବର୍ଷା ଦେଖିବା ଆଉ କଣ ହଉଛି। ବାହାରକୁ ତ ଟିକେ ଯାଇ ହଉନି ତ ଏମିତି ବର୍ଷା ହଉଚି।
ସକାଳୁ ପୁରା କରେଣ୍ଟ୍ ଅଛି ନା ସେପଟେ?
ହଁ କରେଣ୍ଟ୍ ଅଛି ଇଆଡ଼େ।
ଆମର ଏପଟେ ତାର ପ୍ରୋବ୍ଲେମ୍ କଣ ଅଛି ସେଥିପାଇଁ ରହୁନି କରେଣ୍ଟ ପଳଉଛି। ଆସୁଚି ଯାଉଛି ଆସୁଚି ଯାଉଛି ତାପରେ ବେଳେ ବେଳେ ବି ଏଇ ଯୋଉ ବିଜୁଳି ନୁହେଁ ନା ସେଟା ବି ଟିକେ ଟିକେ ଉଠଉଛି ହଉଛି ଆଉ ମାନେ ଇଚ୍ଛା ହଉନି ବି ମାନେ ବାହାରକୁ ଆସିବା ପାଇଁ। ଆଉ କେତେ ବି ରୁମ୍ ଭିତରେ ବସିବ ଏ ବ ବର୍ଷା ପାଗକୁ କେତେ ବୋର୍ ବି ଲାଗିଲାଣି ସକାଳୁ ରାତି ଚାରିଟାରୁ ବର୍ଷା ହଉଛି ଛାଡୁନି ବାହାରୁ କୁଆଡ଼େ ମାନେ ଦୁଆରକୁ ବି ଯିବାକୁ ଇଚ୍ଛା ହଉନି କାଦୁଅରେ।
ହୁଁ ହୁଁ ସେପଟ ଲାଇନ୍ କଣ ବର୍ଷା ଛାଡି଼ନି?
ନା ଏପଟ ଆମର ଛାଡ଼ିନି। ସେମିତି ରହିଛି ଝିପି ଝିପି ଝିପି ହେଇକି ଯେତେବେଳେ ବି ମାନେ ଟିକେ ଛାଡୁଛି ତଥାପି ଛେତା ଛତା ଟା ବ୍ୟବହାର ହଉଛି। ଛତା ନହେଲେ ହବନି। ଆଉ ପୁରା ହଉଛି ବର୍ଷାଟା ଅନ୍ଧାରି ହେଉଛି ନେଟୱାର୍କ ପ୍ରୋବ୍ଲେମ୍ ସେଥିପାଇଁ ରହୁଛି ପା କେତେବେଳେ ଆସୁଚି ବ ଯେତେବେଳେ ଆସୁନି।
ଓ ହୋ।
ଆଉ ଏଇନା ଖିଆ ପିଆ ହେଇନି?
ନାଁ ଏବେ ଖିଆ ପିଆ ହେଇନି।
ହବ ପଛରେ ଆଉ ନା?
ନାଇ ବର୍ଷା ପାଗ ଭୋକ ଲାଗିନି ଖାଇବା ଆଉ।
ଏମିତି ପାଗ ଏମିତି ହଉଛି ଖାଇବା ପାଇଁ ବି ଇଚ୍ଛା ହଉନି।
ହୁଁ। ଏଇ ପାଗରେ ଇଚ୍ଛା ହଉନି ଖାଇବା ପାଇଁ ଆଜି ଯୁଗ ରବିବାର ଥିଲା ବୋଲି ଛୁଆ ମାନେ ଘରେ ଅଛନ୍ତି ବୋଲି ମା ମାନଙ୍କର ଟିକେ କାମ ପ୍ରତି ଟିକେ କମି ଯାଇଛି ଧ୍ୟାନ।
ହଁ ଠିକ୍ କଥା।
ନହେଲେ ଏ ଆଜି ଦଶଟା ବେଳକୁ ଆମେ ଯିବୁ ସିଏ କହିବ ଆମେ ସ ସାତଟାରେ ଯିବୁ କିଏ କହିବ ଆମେ ହଉଛି ଖାଇଲେ ଏ ପଟେ ଗାଈ ଗୋରୁ କଥା ବୁଝିବୁ ଦୁନିଆ କାମ ଦୁନିଆ ଇଏ।
ଗାଉ ଗାଈ ବି ରଖିଛନ୍ତି ତମେ କି?
ହଁ ଆମର ଅଛି ଚାରି ପାଞ୍ଚଟା ଗାଈ ଅଛନ୍ତି ସେ ନେଉଛି ଜଣେ ଗଉଡ଼ ଆସିକି। ଯେ ସେ ତାର ଟାଇମ୍ କେତେଟା ସେ ତାର ନଅଟା ସାଢେ ନଅଟା ସୁଦ୍ଧା ବାହାରିବ ନା ତାପରେ ଯିଏ ଆମର ଫିଟେଇବେ। ଫିଟେଇ ଲା ଖିଣି ସେଇରା ସଫାସଫି କାମ କରିବେ। ବିଲ ଆଡେ ଟିକେ ଯିବେ ସିଆଡୁ ଆସିକି ତାପରେ ତାଙ୍କର ଗାଧେଇ ଖାଉ ଖାଉ ଦଶ ଟା ଏଗାରଟା ହେଇଯାଏ। ଆଉ ତାଙ୍କ ଦାୟିତ୍ବ ଗୋଟେ ପୁଣି ନା ନାଇଁ ଆଜି ବର୍ଷା ପାାଗକୁ ଏକରେ ଗାଈ ସିଏ ନବନେଇଁ କି ଆଙ୍କର କାମବି
ସେଇପା ଗାଈ ଯାହା ହଇରାଣ କରୁଛନ୍ତି ବର୍ଷା ବି ସେଇୟା ହେମତି ହଇରାଣ କରୁଛି। କଣ କରିବୁ ଯୋଉଆଡେ ହେଲେ ଗୋଟେ ଇଏ
ଏପଟ ସେପଟରେ ହଉନି ତାପରେ ଛୁଆ ମାନେ ଯୋଉ ଅଛନ୍ତି ଆଜି ଘରେ କାଲି ତ ଶନିବାରକୁ ଯାହା କରିଛନ୍ତି, ଆଜି ହଙ୍ଗାମା ଆଜି ବର୍ଷାରେ ଆହୁରି ତାଙ୍କର ମାନେ ଡଙ୍ଗା କାଇଁ ପାଣି ଖେଳ କାଇଁ ଦେଖିବା କୋଉଠି ପାଣି ଏଇ ପୋଲ ପଟେ ପାଣି ଯାଉଛି, ପୋଲକୁ ଧାଉଛନ୍ତି ପାଣି ଦେଖିବା ପାଇଁ। କେତେ ପାଣି ଯାଉଛି ବୋଲି କହିକି। ଧାଇଁ ଯାଉଛନ୍ତି, ସେ ବର୍ଷାରେ ଘର ବି ଭିଜେଇ ଦେଲେନି ଖେଳି ଖେଳିିକା, ଏତେ ବର୍ଷାରେ।
ଯାହା ହେଲେ ବି ଛୁଆଙ୍କୁ ଜଗି ରଖି ରଖିବ ନା ନହେଲେ ହଉଛି ପୋଲକୁ ଦେଖିବାକୁ କିଏ ପେଲି ବୁଲା ଦବ କିଏ କଣ ସତର୍କତା ନା ଆଉ।
ନା ଏଇ ଯୋଉ ପୋଲଟା ଆ ଛୋଟ ମାନେ ଅଣ୍ଟେ ପାଖାପାଖି ହବ ତଥାପି ଛୋଟ ଛୁଆ ବୁଡିଯିବେ। ଏ ଗାଁ ରେ ତ ପାଣି ସେ ବଢି ଆସିଲେ ସେଇପଟେ ପାସ୍ କରେ ତ।
ହୁଁ।
ସେଇଥି ନି ସେ ସେପଟେ ଯାନ୍ତି ସ୍କୁଲ ଟା ସେଇପଟେ ଡ଼େଇଁକି ଜାଆନ୍ତି ସ୍କୁଲ କେତେ ପାଣି ପଶିଚି ସିଆଡେ ବୁଲି ବୁଲାକି ଯଇକି ଟେ ଆସିଲାଣି ଆଉ ବର୍ଷା ଦିନ ଆସିଗଲା ସେଇଭଳିଆ ହବ ଆଉ। ବର୍ଷେ ବର୍ଷେ ଦେଖୁନ ଏମିତି ଖୁଦୁରୁକୁଣୀ ଓଷା ଟାଇମରେ ଏମିତି ବର୍ଷା ହୁଏ କେତେ କଷ୍ଟରେ ପୂଜା କରନ୍ତି।
ହଁ ବା। ମାନେ ଘରକୁୁ ଉପ ବି ଯାଇ ହବନି ଏମିତି -ହଉଛି। ବର୍ଷା ହବ ଯେ କାହିଁରେ କଣ?
ନା ଫୁଲ ତୋଳିବ ଠିକ ସେ ନା କାହାକୁ ସାଙ୍ଗସାଥିକୁ ଡାକି ହୁଏ
ଆଉ ଛତା ନେଇକି କାହା ଘରଟିକି ଯିବୁ କ କେତେବେଳେ ଡାକିବୁ ଯଦି ଖୁଦୂରୁକୁଣଆ ଛୁଆ ଏକାଠି ହେଇକି ଶୋଇବେ ତାହେଲେ ଫୁଲ ଦିଟା ତୋଳି ପାରିବା। ଏଇ ଆକ ଘରଠିକ ଟିକିବ ତା ଟିକ ହେଇଯାଉଛି। ଟାଇମ ୱେଷ୍ଟ
ଟାଇମ ୱେଷ୍ଟ ତାପରେ ଅନ୍ଧାରରେ କରେଣ୍ଟ ଥାଆନ୍ତେ କରେଣ୍ଟ ବି କଟି ଯାଉଥିବ। ଏଇ ସବୁଆଡୁ ସବୁଆଡୁ ନେଇକି ବହୁତ ହଇରାଣ ହେଇଯାଆନ୍ତି ତାର ଛତା ସମସ୍ତଙ୍କର ଆଭେଲେବୁଲ ଥାଏ ନା। ଜଣଗୁ ଦିଟା ତିନିଟା ଛତା ରହିବ ଏ ଛୁଆ ମାନ ନେଇଗଲେ ପୁଣି ତାଙ୍କ ବାପ ବାପା ମାନେ ବିଲକୁ ଯିବେ କି ତାଙ୍କର କିଏ ଝାଡ ଝପଟ ଯିବେ କଣ କେମିତି କରିବେ? ଆଉ ସେଥିପାଇଁ
ସେଇଟା ଏମିତି କେତେ କଣ ପ୍ରୋବ୍ଲେମ ଦେଖଉଛି ଆଉ
ହୁଁ। ଆଉ ଶ୍ରାବଣ ମାସ ଆରମ୍ଭ କଲେଣି?
ନାଇଁ ହେନ୍ତି କିଛି ତ ଅ କରିନୁ, ଏଇ ସ୍ଥାଳି ଶ୍ରାବଣ ମାସରେ ଆଇଁଷ କେବେଠୁ ହଉଛି ଶ୍ରାବଣ ମାସ ପଶିବ?
ଏଇ ସ୍ନାନ ପୂର୍ଣ୍ଣିମାଠୁ, ଯୋଉମାନେ ପୂର୍ଣ୍ଣିମାଠୁ ଧରୁଛନ୍ତି ପୁନେଇଁ କଳାରେ ସିଏ ଆରମ୍ଭ କଲେଣି। ଆଉ ଯୋଉମାନେ ହଉଛି କରିନାହାଁନ୍ତି ଏଁ ସଂକ୍ରାନ୍ତି କଲେ, ସେ ତାଙ୍କର ହ ଧରିବେ ଫାଷ୍ଟେ ସଂକ୍ରାନ୍ତି ପରଠୁ।
ସଂକ୍ରାନ୍ତି ପରଠୁ?
ହୁଁ। ସଂକ୍ରାନ୍ତି ଯୁଆରେ ଯୋଉ ସୋମବାରଟା ପଡିବ ତାପରଠୁ ଧରିିବେ, ଚାରି ପାଳି ହଉ ତିନି ଏଇ ଯୋଉ ତାଙ୍କର ତିନି ପାଳି ହଉ, ଯେତିକି ପାଳି ହଉ ଆମର ଏଠୁ ତ ଝାଡେଶ୍ଵର ମନ୍ଦିର ଯାଆନ୍ତି, ପାଣି ଢାଳିବା ପାଇଁ। ଆଉ ସେଠି ମାନେ ହଉଛି ବୈତରଣୀ ନଦୀରୁ ପାଣି ଉଠାନ୍ତୁ, ପାଏ ନା କୋଷେଇଟା ନଦୀରୁ କୋଷେଇ ସେଦାଇ ନଦୀରୁ ପାଣି ଉଠେଇକି, ସେଇ ଝାଡେଶ୍ୱର ମନ୍ଦିରରେ ଯୋଉ ବୈତରଣୀ ନଦୀ ଯୋଉଟା ଅ ଅଛି ସେଇଟା ହଉଛି ଝାଡେଶ୍ଵର ମନ୍ଦିର, ଆଉ ଯୋଉଟା ହଉଛି କୋସେଇଦା ନଦୀ ସେଟା ସେଟା ହଉଛି ଦେଓଗାଁ ମନ୍ଦିର। ସେଠି ହଉଛି କୋଉ ସେ ମ ଠାକୁରଙ୍କ ନାଁଟା କଣ? ମନେ ନାହିଁ କିନ୍ତୁ ଏଇଟା ଝାଡେଶ୍ଵର ମନ୍ଦିର ଯୋଉ ଶୁଣିଥିବେ, ସେ ହଉଛି ବୈତରଣୀ ନଦୀ ତୁଠରେ ପୁରା। ବହୁତ ପାଣି ଆସେ, ନଦୀଟା ନା। ନଦୀ ବେଢାରେ ପୁରା ପାହାଚ ସେଇ ଉଁ ମନ୍ ପୁରା ପର୍ଯ୍ୟନ୍ତ ପାଣି ପଳେଇ ଆସେ।
ସତେ ତ ହେଇ କିଏ କି ଗଲେ ହଉଛି ଭଲ, ନ ଗଲେ ହଉଛି ବୁଡି ଯିବାର ସମ୍ଭାବନା ଅଛି ନା? ଏ ଯୋଉ ପାଣି ଉଠେଇକି ଆଣନ୍ତି, ବୁଡିକି ପାଣି ଉଠାନ୍ତି?
ହଁ ସେ ଦୁଇ ହାତରେ ଯୋଉ ସ୍କୋ କଳସ ଦିଟା ଆନ୍ଦ ଆନ ବୁଡ଼ିଯିବେ, ତାପରେ ଉଠେଇକି ନେଇକି ଆସିବେ। ଉଠେଇକି ନେଇକି ଆସିବେ ଆଉ ତାପରେ ସେଠି ପୁରା ପାଖ ହୁଏ ତାଙ୍କୁ ଭଲ ସୁବିଧା ହୁଏ, ମାର୍କେଟ ଟା ବି ପାଖ ଆଉ ଝାଡେଶ୍ଵର ମନ୍ଦିରଟା ପାଖ, ଆଉ ସେ ପାହାଚଉରା ଯେ ପାଣି କିନ୍ତୁ ଯେତେବେଳେ ବଢ଼ି ପାଣି ଆସେ ପାହାଚ ବହୁତ ପା ଏନୁ ସେ ତ ଥରେ ଖରା ଦିନି ଯାଇଥିଲେ, ଏ ବର୍ଷା ଦିନେ ସେଇ ମନ୍ଦିର ଯିବା ଟାଇମରେ, ଥରେ ଦି ଥର ଯାଇଚୁ ନହେଲେ ହଉଛି ସିଏ ସେମତି ହେଇଯାଏ।
ହୁଁ ଆମେ ଭାବୁଛୁ ଏଇ ବର୍ଷ ତ ଆମେ ଯିବୁ କହୁଚି ମନ୍ଦିର ପାଣି ଢାଳିବୁ ଶ୍ରାବଣ ମାସରେ।
ବଢିଆ ତ ଯାଆନ୍ତୁ, ଢାଳନ୍ତୁ, ଶିବ ଠାକୁରଙ୍କୁ ଦର୍ଶନ କରନ୍ତୁ, ଭଲ ଲାଗିବ।
ହୁଁ। ତମେ କରୁଚ ତ ନା ନାଇଁ?
ହଁ।
ଆମର ତ ଗୋଟେ ବର୍ଷ ଥିଲା ଯେ, ହଉଛି ସେଟା କମ ପାଇଁ ଆମର ହଉଛି ଏଇ ବାହାଘର ବର୍ଷେ ହେଇନଥିଲା, ସେଥିପାଇଁ ଆମେ ଅ କହୁଛି ବୁଡେଇ ପାଣି ନଥିଲୁ। ଏଇ ବର୍ଷ ବୁଡେଇବୁ ଆଉଁ।
ହଁ। ଏଇ ବର୍ଷ ବୁଡେଇ ଦେଇକି ଇ ଫାଷ୍ଟ ପାଳିଟା ଯାଆନ୍ତୁ, ତାପରେ ଯଦି ନ ପାଇ ପାରିବେ ଲାଷ୍ଟ ଷ୍ଟ ପାଳିଟା ଯାଆନ୍ତୁ।
ହୁଁ। ସେ ଲାଷ୍ଟେ ପାଳିଟା ଯିବୁ ବୋଲି ଭାବିଚୁ, ଦେଖିଆ କଣ କଣ ହଉଛି।
ଆଉ ଦେହ ପା ଠିକ୍ ଥିବ ମତେ ଲାଗିଲା ନିହାତି ଯାଇ ଶିବ ଠାକୁରଙ୍କ ଦର୍ଶନ କରିପାରିବ। ମନେ ଅଛି ନାଇଁ ସେଇଟା ଏ ଯୋଉ ଭିଡରେ ଏଇ ଯୋଉ ବର୍ଷା ବି ଏଇ ବର୍ଷା ଦିନ ଆସିଲାଣି ସେଇଆ ହବ ଭିଡା ଜମିବ।
ହୁଁ। ରାତିକରୁ ଉଠିକି ଯିବାକୁ ପଡିବ।
ହଁ, ତାପରେ ଘରର ସଦସ୍ୟ ସେଟ ମାନେ ବିଶେଷ କରି ବୋହୂମାନେ ସବୁ କାମ ସାରିକି ଯିବାକୁ ପଡିବ ସେଇଟା ମେନ୍ କଥା।
ସେଇ ବା ବୋହୁ ହେଲୁ ମାନେ ଯାହାହେଲେ କାମ ଆଉ ପଡିଥିବ ଆଉ ଯାଇପାରିବୁ କି।
ମାନେ ମନଟା ଠାକୁରଙ୍କ କତିରେ ଲାଗିବନି ସେତେବେଳେ ମନ ଡାକୁଥିବା ମୋ କାମ ଟା ଏଠି ଅଛି କଣ କରିବି? କଣ ନାଇଁ କେତେବେଳେ ଗଲେ ସାରିବି ତାପରେ ସାରି ଦେଇକି ଯାଇଥିବ ସେଠିକି। ମନ ଟା ଫ୍ରି ଲାଗିବ, ଭଲ ବି ଲାଗିବ, ଶାନ୍ତି ବି ଲାଗିବ।
ହୁଁ।
ତାପରେ ନିଜ ସ୍ୱାମୀଙ୍କ ସହିତ। ଯାଇଥିବ ନା ଦେ ଏମିତି ଟିକେ ବୁଲିକି ଟିକେ ଟାଇମ୍ ପାସ୍ କରିଦେଇି ଯିବା ବେଲି ମନ ବି ସେଟା ବି ଡାକିବ। ବୁଲାବୁଲି ବି ହେଇଯିବ। ଆଉ ଛୁଆ ମାନେ ହୁଁ ଛୁଆ ମାନଙ୍କୁ ତ ନେଇ ଯାଇଥିଲେ ଆହୁରି ହଇରାଣ।
ପିଲାମାନଙ୍କୁ ଏ ବର୍ଷାରେ କୁଆଡେ ନେଇକି ଯିବୁ କୁଆଡେ ତ ଯାଇ ହବନି ତ।
ହଁ।
ସେମିତି ବି ଆମ ମୋର ତ ଏ ବର୍ଷ ବାହା ବର୍ଷେ ଏ ଏଇ ଦି ହ ଏମିତି ରଜକୁ ବର୍ଷେ ହେଇଛି ମୋର ହେମିତି ହେଇନି।
ହବ ହବ ଆଗାମୀ ବର୍ଷକୁ ହବ ବ୍ୟସ୍ତ ହୁଅନି। ସେଇ ଜିନିଷଟା ପ୍ରତ୍ୟେକ ଝିଅ କୋଳରେ ଥାଏ, ଏବେ ତ। ଏବେକା ସିଚୁଏସନ ନେଇକି ଆଉ।
ମହାଦେବଙ୍କର ଇଚ୍ଛା ଥିଲେ ସବୁ ପୂର୍ଣ୍ଣ ହବ।
ନିହାତି ନିହାତି ହବ। ନିହାତି ହବ ଆଉ ଆର ବର୍ଷ। ସବୁ ନିହାତି ଫୋନ କରିବେ କହିବେ ବି କଣ ହେଲା?
ଆଁ?
ମୁଁ କହିଲି ଆର ବର୍ଷବୁ ନିହାତି ଫୋନ କରିବେ ଶ୍ରାବଣ ମାସ କେମିତି କଟିଲା କଣ ହେଲା?
ହଁ ହଁ ନିଶ୍ଚୟ ହିଁ କଲ କରିବେ ଏଇଟା ଗୋଟେ କଥା। ମୁଁ ତମକୁ ନିଶ୍ଚୟ କଲ କରିବି ନା।
ତମେ କହିଥିଲ ବୋଲି ହେଲା ଏମିତି ତମକୁ କହିବି ନା।
ଆଉ? ଏ ମଝିରେ ମଝିରେ ଏମିତି କେତେବେଳେ କେମିତି ଫୋନ କରିବେ ଫ୍ରି ଥିଲେ କଥା ହବା ଭଲ ଲାଗିବ।
ହଁ।
ହଁ।
ଆଉ ଆଉ କିଛି? ନାଇଁ ବର୍ଷା ଏଇନା ଟିକେ ଛାଡି ଯାଇଛି ଝିପି ଝିପି ଟିକେ ହଉଥିଲା ଏଇନା ଟିକେ ଛାଡି ଯାଇଛି। ବର୍ଷା ତ ସବୁବେଳେ ଲାଗି ରହିଲା କଣ କରିବୁ?
ହଁ ବର୍ଷା ଟା ଟିକେ କମିଗଲେ ଟିକେ ହବ। ଏବେ ରୁମରେ ଅଛ ନା ବାହାରେ ହଉ ରୁମ୍ ରେ ଅଛ ନା ବାହାରେ? ଆଜ୍ଞା।
ହଁ।